ହ୍ୟାଲୋ।
ହଁ କେମିତି ଅଛନ୍ତି?
ହ୍ୟାଲୋ।
କେମତି ଅଛନ୍ତି ଆପଣ?
ହ ନାଇଁ ଭଲ ଅଛି ଆପଣ କଣ କରୁଛ ତୁମେ କୁହ ସାଙ୍ଗ। ତ।
ଅ ହଁ ହଅ। ଠିକ ଅଛି ତ। ଏଇ ବସିଥିଲି।
ଓହୋ। ଆଉ ଆଜି କଣ ଖାଇଥିଲ?
ଆଜି ଖାଇଥିଲି ଭାତ ମାଛ ତରକାରୀ।
ବା ଭଲ। ଖାଇବା ଆଉ ପୁଣିଆ ଆପଣ ନାଇଁ ନାଇଁ ସାଙ୍ଗ ସାଙ୍ଗ ମୁଁ ଆଜି ଖାଇଥିଲି ସୋୟାବିନ୍ ଆଜି ଶନିବାର ନା। ସେଇଥି ପାଇଁ। ହୁଁ ହୁଁ।
ଆଉ ଏବେ କଣ କରୁଛ। ତି।
ଏବେ ମୁଁ ଏବେ ପଢୁଛି ଇଣ୍ଟରନସିପ କରୁଛି ତୁମେ।
ଆ ହଁ ମୁଁ ଏବେ ଗୋଟେ ଜବ କରୁଛି। ତ ଜବ୍ ସହିତ ପଢା ମଧ୍ୟ ମଣ୍ଟେନସ୍। କରୁଛି।
ଆଚ୍ଛା ଆଛା ଭଲ ଭଲ ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ଘରେ ସମସ୍ତେ ବହୁତ ଭଲ ଅଛନ୍ତି। ଆପଣଙ୍କ ଘରେ।
ପୁଣି। ହଁ ହଁ ସମସ୍ତେ ଭଲ ଅଛ ହିଁ ହିଁ। ଏ ହଁ ହଁ ସେମିତି ଚାଲେ ଆ ଆଛା ଆଉ ରଜରେ କେମିତି। ମାନେ ମାନେ ପାଳିଲ।
ରଜରେ କେମିତି ପାଳିବି ରଜରେ ତ ମୁଁ ଭୁବନେଶ୍ଵରରେ ଥିଲି ଗାଁ ରେ ନଥିଲି ତ ଗାଁ ରେ ଥିଲେ ଟିକେ ଅଧିକ। କ ମଜା ହେଇଥାନ୍ତା। ଭୁବନେଶ୍ୱରରେ ଯେହେତୁ ଥିଲି ଭୁ। ଭୁଷରେ ମୁଁ କାହାକୁ ଚିହ୍ନିନି ନା ଏତେ।
ଆଛା
ଯାଇକି ରଜ ଉତ୍ସବ ହଉଥିଲା ଯୋଉ ଦୁଇ ତିନି ଜାଗା ଯାଇକି ଦେଖା ଦେଖିଥିଲୁ ତ ଏମିତି ପିଠା ତ ନିଜେ କରି ପାରିନଥିଲୁ ପିଠା କିଣି ଆକିଣିି
ହୁଁ କିଣିକି ଆଣିକି ଖାଇଥିଲ କୋଉ ପିଠା
ହଁ ପୋଡପିଠା ଆଣିଥିଲୁ କାକରା ପୋଡପିଠା ଆଣିଥିଲୁ କାକରା ପିଠା ବି ଆଣିଥିଲେ ଦିଦି କା ତ ଖାଇ ଦେଇଥିଲୁ ଆଉ
ହୁଁ ହୁଁ ପାନ ବି ଖାଇଥିବ ଆଉ
ହଁ ପାନ ତ ତିନଟା ଯା ନାଇଁ ନାଇଁ ତିନିହଳ ଡ୍ରେସ୍ କରିପାରିଲିନି ଏଥର ଉଁ ହୁଁ ହୁଁ କରିପାରିଲେନି ଟିକେ ଗୋଟେ ହଳ ଡ୍ରେସ ଆଜେଷ୍ଟ କରିଦେଲି ଆଉ
ହଁ ମ ଚଳିବ ସେଥିରେ କଣ ଅଛି ପିଧ କଥା ହଁ ମୁଁ କରିଥିଲି ହ ନେଶର ତ ଗାଁ ପଳେଇ ଆସିଚି ପୁଣି ପଳେଇବି ଭୁବନେଶ୍ଵର
ଆହା ଭୁବନେଶ୍ଵର ଗାଁକୁ ପଳେଇ ଆସିଥିଲେ ରଜ ପାଇଁ
ହଁ ରଜ ଏଇଭଳିଆ ଆଉ ଆଉ ମାନେ ଆଉ ରଥଯାତ୍ରା ହେଲାଣି ପୁରୀ ଫୁରୀ ଯା ଯିବୁ ନା ନାଇଁ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ
ହଁ ନାଇଁ ପୁରୀ ଯାଇହବନି ରଥଯାତ୍ରାରେ ବହୁତ ଭିଡ ହୁଏନା ତ
ବହୁତ ଭିଡ ହବ ସେଇଠି ରଥଯାତ୍ରାରେ ବହୁତ ଭିଡ
ହଁ ପରା
କୋଉଠି ମାନେ ଓଡିଶା କୋଉଠି ବୁଲାବୁଲି କେବେ କରିଚ ମାନେ ଓଡିଶାର କୋଉଠି ଭଲ ଭଲ ଜାଗା
ଅ ହଁ ଯାଇଛି ବହୁତ ଜାଗା ଯାଇଛି ଚିଲିକା ଯାଇଛି ଅଂଶୁପା ଯାଇଛି ଏମିତି ବହୁତ ଜାଗା ଯାଇଛି
ହ ହଁ ଅନଂସ ଭଲ ବସ୍ ବାସ୍
ଅଂଶୁବା କଣ ଏମିତି ପାହାଡଟେ ପକ୍ଷୀ ମାନେ ବହୁତ ପକ୍ଷୀ ମାନଙ୍କୁ ସେଠି ଦେଖିବାକୁ ମିଳେ
ହଁ ଓଡିଶା ବାହାରେ କୁଆଡେ ଯାଇଚ
ଆଜ୍ଞା
ଓଡିଶା ବାହାରେ କୁଆଡେ ଯାଇଛ
ଓଡିଶା ବାହାରେ ନାଇଁ ସେମିତି ଗୋଟେ ଦୁଇଟା ଜାଗାକୁ ହିଁ ଯାଇଛି ବେଶୀ ଜାଗା ଯାଇନି
ହୁଁ ହୁଁ ହଁ ଆଗକୁ ଫ୍ୟୁଚରରେ ଯିବା ଆଉ ଓ କେଦାରନାଥ
ହଁ ବୟସ ଅଛି ଯିବି ଫ୍ୟୁଚରରେ ଆଜିଠାରୁ ଏବେ ତ ଯୋଉଟାକୁ ଏବେ ଦେବା କଥା ଟାଇମ ସେଇଟା ହିଁ ଦଉଚି
ବହୁତ ଲକି ପିଲା ହିଁ କେଦାରନାଥ ଯାଇପାରନ୍ତି
ସେଇଟା ବି ଯାଇଥିଲି ଦିଦି ଜିଜୁଙ୍କ ସହିତ
ଆଚ୍ଛା ଆଚ୍ଛା ଭଲ
ହଁ
ଆଉ
ଆଉ ରଥଯାତ୍ରୀରେ ପୁରୀ ଯାଅ ନାଇଁ ନାଇଁ ଆମେ ରୋଷେଇ କରୁଛୁ
ରୋଷେଇ
ହଁ ରୋଷେଇ କରୁଛୁ ଡେଲି ଉ ନାଇଁ ସବୁ ରୋସେଇ ଆସେନି କିନ୍ତୁ ଏଇଠି ଆସିକି ସବୁ ଶିଖିଗଲିଣି।
ଆଚ୍ଛା ଆଚ୍ଛା ସେମିତି ଆସିକି କରିଥାଉ ହଁ ହଁ।
ହଁ ହଁ ମିଶିମାସିକି ମାନେ ଆମେ ହଁ ଆମେ ଦୁଇ ଜଣ ହିଁ ରୋଷେଇ କରୁଛୁ ମିଶି ଶିଖି ତ। କରିଦଉ କିନ୍ତୁ ମୋ ସାଙ୍ଗ ଯେ ତାକୁ ସବୁ ରୋଷେଇ ଭଲ ସେ ପୁରା ଆସେ। ସେ ତ ସିଏ ବି ମତେ ହେଲ୍ପ କରେ ମୁଁ ତାଠାରୁ ଟିକେ ଟିକେ ଶିଖିଗଲି।
ଆଚ୍ଛା ଆଚ୍ଛା। ଭଲ ରୋଷେଇ ଶିଖିବା ଝିଅର ଝିଅ ପ୍ରଥମେ ରୋଷେଇ ଶିଖିବା ଦରକାର ମାଙ୍କଡ ଆ ରାଙ୍କ ଆସିବ ଝିଅପିଲା ହେଇଛ--ମାନେ ରୋସେଇ ଶିଖିବା
ହଁ ସେଇଟା ତ ଠିକ୍ କଥା।
ହୁ ହୁଁ ହୁ।
ଗରମ ଟା ପ୍ରବଳ ହଉଚି।
ଗରମ ଟା ପ୍ରବଳ ହଉଚି ନା?
ହୁଁ ହଁ ହଁ। କାଲି ବର୍ଷା ହେଇଥିଲା ଭୁବନେଶ୍ଵରରେ।
କାଲି ପା ମୁଁ ଭୁବନେଶ୍ଵରରେ ନାହିଁ ନା ଏବେ ଦି ଦିନ ମାନେ ପହର ଦିନ ଠାରୁ ମୁଁ ଘରକୁ ପଳେଇ ଆସିଛି।
ଓଃ ହୋ।
ମୁଁ ଜିବି ସୋମବାର ଦିନ ଜିିବି ଭୁବନେଶ୍ଵର।
ହୁଁ ହୁଁ।
କେମିତି ମୁଁ ଚାଙ୍କ ଜଣଙ୍କର ରିଙ୍ଗ ସେରିମୋନି ଥିଲା ତ ମୁଁ ଆସିି ଛି।
ଓହୋ ଏଇଭଳିଆ ଆଉ। ଏବେ ପଢା ପଢିି କଣ ଚାଲିଛି।
ଏବେ ପାଇଁ ମୁଁ କିଛି ପଢାପଢି କରୁନି ମୋର ଏଇ ବର୍ଷ ଡିଷ୍ଟାନ୍ସ ପି ଜି ଟା କଂପ୍ଲିଟ୍ ହେଲା। ତ ଭାବୁଛି ବି ଇ ଡି ପାଇଁ ପ୍ରିପାରେସନ୍ ମାନେ ପଢୁଛି କିନ୍ତୁ ଆଡମିସନ୍
ବିଇଡି ବିଇଡି ଏଣ୍ଟ୍ରାନ୍ସ ଦେଇଥିଲ।
ଆ ନାଇଁ ନାଇଁ ଦେଇନି ମାନେ ଏମିତି ପ୍ରିପାରେସନ ହଉଛି। ଭାବିଛି ଏଇ ବର୍ଷ ଠାରୁ ସିଟିି ମୁଁ ଏଗଜାମ୍ ଦେଇ ଥିଲି ବଟ୍ ମୋର ହେଇ ନଥିଲା।
ସିଟି ହାର୍ଡ କୋତ୍ସିନ ପଡ଼େ କି?
ନାଇଁ ବହୁତ ଇଜି କ୍ଵଶ୍ଚିନ୍ ପଡେ ।ବାକି ଲକ୍ ଉପରେ ଡିପେଣ୍ଡ କରେ।
ଆଛା ଆଛା କେତେ ମାନେ ରଖିଥିଲେ ନାଇଣ୍ଟୀ ମାର୍କ ନା ସିଟି ଟା।
ହଁ ନାଇଣ୍ଟି ମୋର ଥିଲା ମାତ୍ର ଥାର୍ଟି ଫାଇଭ୍।
ଆଛା ଆଛା ଜେନେରାଲ ହୁଁ।
ତ ହେଇପାରିଲାନି ତାପରେ କାଷ୍ଟ ବି ଉପରେ ନିର୍ଭର କରେ। ନା ଯଦି କାଷ୍ଟ ତ ଲୋକାଷ୍ଟ ହେଇଥାନ୍ ତ ତାହେଲେ ନେଇଯାଇଥାନ୍ତେ ହାଇ
ହଁ ହଁ ହଁ ଜେନେରାଲ ପିଲାଙ୍କୁ ତ ଜମା ନବନି।
ହଁ ଠିକ ଆମର ବି ସେଇ ସେମ ଜେନେରଲ ନା ତ ଟିକେ ପ୍ରୋବ୍ଲେମ୍ ହେଇଯାଉଛି। ଚିନ୍
ଏଇଥର ଟ୍ରାଏ କଲନି କାଳେ ବାଜିଯାଇଥାନ୍ତା। ବଇଁ ଥାର୍ଟିଫାଇଭ ରଖିଛ ଭଲ ରଖିଥିଲ। କିନ୍ତୁ କ କାଳେ ବାଜି ଯାଇଥାନ୍ତା।
ଫାଷ୍ଟ ଟାଇମ ରଖିଥିଲି ଥାର୍ଟୀଫାଇଭ ଫାଷ୍ଟ ଟାଇମ୍ ହିଁ ଆଟେନ୍ କରିଥିଲି। ତ ତାପରେ ଆଉ।
ପଢା ପଢି କରିଥିଲା ନା ନାଇଁ ସେମିତି ଦେଇଥିଲ।
ସେମିତି ହିଁ ଦେଇ ଦେଇଥିଲି କିଛି ପ୍ରିପାରେସନ ହେଇନଥିଲି।
ଆଚ୍ଛା ଭଲ ରଖିଥିଲ ଏଇଥର ଦେଲଣି କାଲି ଲାଷ୍ଟ ଡେଟ ଥିଲା ବୋଧେ।
ସିଟି ଏଣ୍ଟ୍ରେନ୍ସ ର।
ହଁ।
ଏବେ ଫର୍ମ ପଡୁଛି କି।
ହଁ କାଲି ଆସ ମୁଁ ତ ଥିଲି ମୁଁ ତ ହିଁ ଦେଲି ସିଟି ଫାଷ୍ଟ ଟାଇମ୍ ମାମା କହିଲେ ମୁଁ ଏକ୍ଟୁଆଲି ଏଇ ଲାଇନର ହିଁ ନୁହଁ। ମୁଁ ଇଜିନିୟର ତ ଏଇ ଲାଇନରେ ଟୋଟାଲ ନୁହଁ। ତ ମାମା କହିଲ ଦେଇଦେ ଦେଇଦବା ମୁଁ ପକେଇ ଦେଇଥିଲି। କାଲି ଲାଷ୍ଟ ଡେଟ୍ ପଳେଇଲା। କାଲି ନୁହଁ ଅଠର ତାରିଖ। ଲାଷ୍ଟ ଡେଟ୍ ଥିଲା ମୁଁ ସତରରେ ପକେଇଥିଲି।
ଆଛା ମୁଁ ଆଉ ଜାଣିନି ନହେଲେ ମୁଁ ହିଁ ପକେଇ ଦେଇଥାନ୍ତି। ଆଉ ଡେଟ୍ ଆଉ ଘୁଞ୍ଚିବକି ଆଜ୍ଞା।
ଏକ୍ସଟେନ୍ ସିବିଟି ମୋଡରେ ଦେଇଥିଲ ସିବିଟି ମୋଟରେ।
ହଁ ହଁ ହଁ।
କମ୍ପ୍ୟୁଟର ମୋଡଥେନା।
କମ୍ପ୍ୟୁଟର ମୋର ହଁ କମ୍ପ୍ୟୁଟର ହି ଦେଇଥିଲି।
କମ୍ପ୍ୟୁଟର ଆଉ ଯୋଉ ବି ଇ ଡି ଟା କମ୍ପ୍ୟୁଟର ନୁହଁ।
ବି ଇ ଡି ତ ଏବେ କମ୍ପ୍ୟୁଟର ହିଁ କରିଦେଇଛନ୍ତି।
ନାହି ମୋ ସାଙ୍ଗ କଣ ଆସିଲା କହିଲା କଣ ସିଏ ବି ଏ ଡ ଟା କଣ କମ୍ପୁଟର ନୁହ କଣ କ
ନାଇଁ ଏବେ। ତ କମ୍ପ୍ୟୁଟର ହିଁ କରିଦେଇଛନ୍ତି। କୋଉ ୟ ସେ ଦେଇଥିଲେ କି?
ଏଇ ଇୟର ଏଇ ଏବେ ଜୁଲାଇ ଏବେ ହିଁ ଦେଇଛି ଯୋଉ ଏପ୍ରିଲ ନା ନା ହଁ ମେ ଏକରେ ଦେଇଥିଲା।
ତା। ତାହେଲେ ମୁଁ ଯଦି ଜାଣିନଥିଲି।
ଆଚ୍ଛା ଆଚ୍ଛା ସେ ହଁ ଭଲ ହେଇଥାନ୍ତା କାଲି ବାଏ ମାନେ ଯଦି ଲକ୍ ଥାନ୍ତା ନା ତମ ଥାର୍ଟି ଫାଇବ ରଖିଥିଲ ବହୁତ ଭଲ ରଖିଥିଲ ଯଦି ଲକ୍ ଥାନ୍ତା ସାଙ୍ଗେ ସାଙ୍ଗେ ବାଜି ବି ଯାଇଥାନ୍ତା ତମର।
ଆଉ ଭଲ ହଁ ଭଲ କ୍ୱେଷ୍ଟିଅନ୍ ପଡୁଛି। ପଡୁଛି ନଚେତ୍। ନର୍ମାଲ ମାନେ ଜେନେରେତିକ କ୍ୱେଷ୍ଟେସନ୍ ହିଁ ପଡୁଛି।
ମାନେ ହେଇଯିବ।
ହଁ ହେଇଯିବ ଆରାମ ସେ କାରଣ ସେ କୋଉ ଉପରେ କ ସେନାକ ପୋକଚନ ଜାଣିଛ ପ୍ରଥମ ଠାରୁ କହିଲା ଭଳିଆ ଟେନ୍ଥ ପର୍ଯ୍ୟନ୍ତ ଟେନ୍ଥ ପ୍ଲସ୍ ମାନେ ପ୍ଲସ୍ ଟୁ
ତୁମେ ସାଇନ୍ସ ନବ ନା କମର୍ସ ନା ଆର୍ଟସ।
ନାଇଁ ରେ ମୋର ଆର୍ଟ୍ସ ଥିଲା।
ଆଚ୍ଛା ଆଚ୍ଛା ମୁଁ ତ ସାଇନ୍ସ, ସାଇନ୍ସ ରେ କଣ ପକଉଥିବି ଆଉ।
ଅଁ, ହଁ ସାଇନ୍ସ ପିଲା ଆଉ।
ହୁଁ, ହୁଁ, ତ ସାଇନ୍ସ ଥିଲା କଣ କର ମୁଁ ବିଟେକ୍ କରିଥିଲି। ବିଟେକ୍ କରିକି କୋଉ ଲାଇନ୍ ରେ ମୁଁ ଯାଇଚି କୋଉ ଲାଇନ୍ ରେ ଆସି ଏମିତି କିଛି ନାଇଁ। ଉଁ, ଆ ସେ ବି ଦି ବର୍ଷ ଟ୍ରେନିଂ ବି ଦେଇ ମାନେ ସି-ସିଟି ଯଦି ବାଇ ବାଇଚାନ୍ସ ବାଜିଗଲା। ସେ ଟ୍ରେନିଂ ଦେବେ। ତାପରେ ଓଟିଇଟି ଯୋଉ ର ସେଟା ବି ଗୋଟେ ରାଉଣ୍ଡ ଅଛି।ଓ
ସନ୍ଧ୍ୟା ହେଇଗଲା। ଟିକେ ଶୁଣୁ ମାମା ଡାକେ ତ ସନ୍ଧ୍ୟା ଦେବା। ନାଇଁ ମୁଁ ଯାଏ ସନ୍ଧ୍ୟା ଦେବି। ଆମେ ପରେ କଥା ହବା।
ଅଁ, ହଁ ହଉ ନହେଲେ ହଉ ହଉ। ହଉ ଠିକ ଅଛି।